ହାଲୋ--କରୁଚନ୍ତି।
କିଛି ନାଇଁ ଏଇଠି ବସିଚି ଆଉ କଣ କରିବି ଆପଣ କଣ କରୁଚନ୍ତି?
ମୁଁ ଶୋଇଚ ଆଉ
ଖାଇବା ପିବା ସବୁ ସରିଲାଣି।
ହଁ ଖାଇବା ସଇଲାଣି ଆଉ।
ହଉ
ମୁଁ କହିଲି କି ମାନେ ଗୋଟେ କଥା କହିବି ଶୁଣନ୍ତୁ ନା ଆଜିକା ଡେଟେରେ ମାନେ କଣ ଯୋଉ ଚାଷ ଆମେ ଚାଷ ଯୋଉ ହୋଉଥିଲା ଆଗଆ ଲୋକ ଚାଷ କରୁଥିଲେ। ହାଲୋ ଚାଷ କରୁଥିଲେ ଆଗ ଲୋକ ଚାଷ କରୁଥିଲେ ତ ଏବେ କା ଲୋକ କଣ ଚାଷ ଆଉ କରୁଚନ୍ତି କି?
ନା ନା ଆଗରୁ ତ ଗାଁ ଗହଳିରେ ଯୋଉଠି ଦେଖିବେ ଘରେ ଘରେ ଚାଷ ଘରେ ଘରେ ଧାନଅଂ। ଗହମ ସେ କୋଉଟି କା ର ମୁଗ ବିରି।
ହୁଁ ସବୁ କିଛି ହଉଥିଲା କିନ୍ତୁ ଏବେ କା ଲୋକ କଣଁ କରୁଛନ୍ତି? କରୁହାନ୍ତି କିନ୍ତୁ ଆଗେକାର କ ସେଇ ଯୋଉ ଧାନ ଚାଷ କରୁଥିଲେ ସେ ଧାନ ଚାଷ ମାନେ କଣ କ କରିକିନା ସବୁ ମାନେ ସେଇ ମାନେ ଲୋକ ଧାନ ଚାଷ ଏତେ ମାନେ ଇଏ ମିଶୁନଥିଲା ତା ଦିହେରେ।
ନା ରାସାୟନିକ ସାର କିଛି ଦୋଉନଥିଲେ ଖତ ଦୋଉଥିଲେ। ଖତ ଦେଇ ଦାଇ ତାଙ୍କର ନିଜେ କରି ନିଜେ ଘରକୁ ଆଣି ତାକୁ ଶୁଖେଇ ତାକୁ ମଂ ଧାନ କୁ ବସେଇକି ନିଜେ ଚାଉଳ ବାହାର କରୁ
ଚାଉଳ ବାହାର କରୁଥିଲେ। କିନ୍ତୁ ଏବେ କଣ ହଉଚି ନା ମେସିନ ଦ୍ଵାରା ଧାନ ବହୁତ ଶୀଘ୍ର ବାହାରି ଯାଉଚି ଆଉ ଧାନ ଟା ବି ବହୁତ ଶୀଘ୍ର ହଉଚି। ଧାନଟା ବହୁତ ଶୀଘ୍ର ହୋଉଚି ନା ନାଇଁ?
ସାର ଗୁରା ପଡିଲେ ଧାନ ଟା ମାନେ ହାଇବ୍ରିଡ
ହଁ ଇ ହା ସବୁ ଜିନିଷ ଏବେ କଣ କେମିକାଲ ମିଶୋଉଚନ୍ତି ଯୋଉ ଜିନିଷଟା ସାମାନ୍ ଦେଖନ୍ତୁ ସବୁ ସିଜିନ୍ ନେ ସବୁ ଯେମିତି କି ଆମେ ଯୋଉ ସିଜିନ୍ ଆମେ ଯାହା ଟା ଖାଉ ଏବେ କଣ ସେ ସିିଜିନିନେ ସେଇଟା ମିଳୁଚି କି?
ନା ନା ଏବେ ସବୁ ସିଜିନରେ ସବୁ ପ୍ରକାରିଆ ଜିନିଷ ମିଳିଯାଉଚି।
ସବୁ ପ୍ରକାରିଆ ମିଳିବ ଗୋଟେ ସପୋଜ ଗୋଟେ ଉଦାହରଣ ଦେଖନ୍ତୁ ଆପଣ ଗୋଟେ କୋବି ଖାଉଚନ୍ତି। ସେଟା କଣ ଶୀତ ଦିନେ ବାହାରେ।
ଶୀତ ଦିନେ ମିଳିବା କଥା ମୁଁ କିନ୍ତୁ ରିସେଣ୍ଟେ ଆମ ଘରେ କାଲି
ସେୟା ଭାବିଲେ ଏଇଟା ଏଇଟା କୋଉଁଠୁ ଆସିଲା। ସେଇଟାକୁ କଣ କରୁଚନ୍ତି ସେ ଯେବେ ସେଇଟା ଅମଳ ହଉଚି ସେ କଣ କରୁଚନ୍ତି ନା ସେଇ ସେଇ ଜିନିଷଟାକୁ ସେଇ ଟାଇମରେ ବେସିକାଲି ବିକୁନାହାନ୍ତି। ମାନେ ସେଇ ଟାଇମ୍ ରେ କମ୍ ରେଟ ରେ ଜିନିଷ ଟା ବିକ୍ରି ହୁଏ ନା ନାଇଁ?
ହଁ ହଁ।
କିନ୍ତୁ। ସେଇ ଜିନିଷ ଟାକୁ ସେମାନେ କଣ କରୁଛନ୍ତି ନା କୋଲଷ୍ଟୋରେ ରଖି ଦଉଛନ୍ତି। କୋଲେଷ୍ଟ୍ରର ରଖିବା ଦ୍ଵାରା କଣ ସି ଏବେ ଯୋଉଁ ଜିନିଷ ଟା ଆମକୁ ସେତେବେଳେ ଦଶ ଟଙ୍କାରେ ମିଳୁଥିଲା। ଏବେ ସେଇ ଜିନିଷ ଟାକୁ ଆମକୁ ପଚାଶ ଟଙ୍କାକୁ ଦଉଛନ୍ତି। ନା ନାଇଁ ତ କଣ ପାଇଁ ନା ସେଇ ଜିନିଷ ଟାକୁ ସିଏ କଣ କରୁଛନ୍ତି ସେଠି ରଖିଦଉଛନ୍ତି। ମାନେ ସେଇ ଯୋଉଁ ରଖିବା ହଁ ରଖିବା ଖାଇବା ଟା ଆମେ ଯୋଉଁ ଖାଉଛେ ସେଟା ଆମ ଦେହ ପାଇଁ ଭଲ କି?
ଜମା ଭଲ ନୁହଁ। ଯୋଉଁ ଜିନିଷ ଟା ଯୋଉଁ ଟାଇମରେ ଖାଇବା ଦରକାର।
ଠିକ କଥା ଏଇଟା ତାପରେ ଆଉ ଗୋଟେ କଥା ସେଇ ଜିନିଷକୁ ଆମେ ଖାଇବା ଦ୍ଵାରା ଆମର କଣ ହଉଛି। ରୋଗ ବଢୁଛି ନାଁ ନାଇଁ ଆଜି କାଲି ଡେଟ୍ ଦେଖି ଘରେ ଘରେ ରୋଗ ଏମିତି କୋଉଁ ଏମିତି କୋଉଁ ଘର ନାଇଁକ କି ଯୋଉଁ ଘରେ ରୋଗ ନଥିବ ସାମାନ୍ୟ ଗ୍ୟାସ ବେଲି ଗୋଟେ ଜିନିଷ ଆଗକା ଯୁଗରେ ଆମେ ଜାଣିପାରୁଥିଲେ କି?
ହଁ।
ଜାଣିଥିଲେ ଗ୍ୟାସ୍ ବୋଲି ଗୋଟେ ଜିନିଷ ଅଛି।
ନାଁ।
ସେଇଟା ଟୋଟାଲି ଜାଣିବାକୁ ପାଉନଥିଲେ। ଲୋକ ଗ୍ୟାସ୍ ଅଛି ବୋଲି କିନ୍ତୁ ଆଜିକା ଡେଟ ଆପଣ ଦେଖ ଯାହା ଟିକେ ଖାଇଲେ ଲୋକଙ୍କ ଗ୍ୟାସ ହୋଉଚି।
ହଁ। ସବ ସବୁତକ ଅଖାଦ୍ୟ ଗୁରା ଖାଇଦେଲେ କଣ ହବ।
ହଁ ସବୁ ଜିନିଷ କଣ ଏ ସବୁ ଜିନିଷ ଗ୍ୟାସ ହଉଛି। ମାନେ କଣ ଯାହା ଟିକେ ଆମେ ଖାଇଲେ ମାନେ ଗ୍ୟାସ୍ ହେଇଯାଉଚି। କୋଉଁ ଜିନିଷ ଖାଇଲେ ଆମର ଗ୍ୟାସ୍ ହବନି କ ହୋଉଚି।
ହଁ
ହ୍ୟାଲୋ ମୁଁ କହିଲି କି ସବୁ ଜିନିଷରେ ଗ୍ୟାସ ହଉ
ହଁ।
ଯାହାବି ଆପଣ ଖାଆନ୍ତୁ ଗ୍ୟାସ ହଉଚି ତ ସେଇ ମୋ କହିବା କଥା ସେଇ ଭଳିଆ ଯେ ଏଇ ଜିନିଷ ତା ମାନେ କଣ ଏଇ ଜିନି ଯୋଉଁ ଜିନିଷ ସବୁ ଆମର ବାହାରୁଚି ଧାନ, ଗହମ, ବିରି ଯାହା ହଉ ଯେତେବେଳେ ଆମେ ଇଏ କରୁଛେ କିନ୍ତୁ ଏବେ ଯୋଉଁ ଜେନେରେସନ କଣ କରୁଚନ୍ତି ନା ଯେତେ ଯାହା ଆପଣ ଖାଆନ୍ତୁ। ସବୁ ଜିନିଷରେ କେମିକାଲ ମିଶୁଚି।
ଆଜ୍ଞା।
ମାନେ ସେଇ ଧାନ ଗୋଟେ ଆମେ ଭାତ ଖାଉଛେ ଭାତ ଖାଇବା ଦ୍ଵାରା ବି ଆମକୁ ରୋଗ ହେଉଚି।
ହଉ
ସେ ଭାତ ମାନେ କଣ ସେ ଭାତ ଖାଇବା ପ୍ରାୟ ଦେଖିବ ଘରେ ଘରେ ଡାଇବେଟିସ ଡାଇବେଟିସ୍ ଲୋକ କଣ ଖାଉଚି ଭାତ ଖାଉଚନ୍ତି।
ନାଁ ।
ଭାତ ଖାଉନାହାନ୍ତି ଡାୟବିଟିସ୍ ଲୋକ। ତ ସେଇଭଳିଆ ସବୁ ଜିନିଷରେ ଏବେ। ମାନେ କେମିକାଲ ମିଶେଇକି ଏମିତି କରିସାଇଲେଣି ଯାହାଫଳେ କି ଆମେ ଚାଷ ଆଉ କରେଇ ତାପରେ ତାଠୁ ଆମେ କଣ ଶିଖିଲଲେ ନା ଆମେ ଯେ ଯେତିକି ପଇବା ସେତିକି ଆମେ ନିଜେ। ଯେ ଲଗେଇବା।
ହଁ।
ନିଜେ ଲଗେଇକି ହିଁ ଆମେ ନିଜେ କେମିତି ମାନେ ଇଏ କରିବ ଆଜି ନିଜ। ନିଜ ଛାତ ଉପରେ ହଉ ନିଜ ବାରିରେ ହଉ ଆମେ ସେଇ ଜିନିଷକୁ।
କରିବାକୁ ଚାହୁଁନାହାନ୍ତି। ଲୋକ ଚାହୁଁଛନ୍ତି କେମିତି ଆମ। କୁ ସୁବିଧାରେ ଜିନିଷ ଟା ମିଳିଯିବ ଆମେ ନେଇ ଆସିବୁ ଖାଇଦବୁ।
ହଁ ସେଇଆ ସ ଲୋକ ଚାଷ ଆଗେକା ଲୋକ କଣ ଚାଷ। କରୁଥିଲେ ସେଥିପାଇଁ ତାଙ୍କ ଦେହରେ ରୋଗ ନଥିଲା। ଏବେ କଣ କରୁଛନ୍ତି ବସୁଛ ବଞ୍ଚୁଥିଲେ କହିଲ ଏବେ କେତେ ଏଜେ ରେ ଷ୍ଟ୍ରୋକ। ମାରି ଦଉଛି ଲୋକଙ୍କୁ ସେଇଟା କଣ ହଉ କି ଠିକ ଅଛି କେତେ ଶୀଘ୍ର ଏବେ ପୁରା ଷ୍ଟ୍ରୋକ ମାରିକି କନ୍ ନାଇ କଣ ରୋଗ ବାହାରୁଛି। ତାଠୁ କଣ ନା ଏଇ ଦେଖନ୍ତୁ ଗୋଟେ ଉଦାହରଣ ଦେଖନ୍ତୁ ଏଇ ଯୋଉ ଆଗିକା ଲୋକ। ଶିଳରେ ବାଟୁଥିଲେ। ଚକିରେ ବୁ ଅ ଚକିରେ ବିରି ଯୋଉ ଚଲେଇକି ଇଏ କରୁଥିଲେ। ଶିଳରେ ବାଟୁଥିଲେ ହଁ ଘରେ ସଫା କରୁଥିଲେ। ସବୁ କରୁଥିଲା ନା ନାଇଁ। କିନ୍ତୁ ଏବେ ଏବେକା ଯୁଗ କଣ ଗ୍ରାଇଣ୍ଡର ରେ ହାତ ଥୋଇଲେ ଗ୍ରାଇଣ୍ଡର ବୁଲିଲା ସଇଲା।
କିଛି ନହିଁ ଖାଲି ମେଶିନି ଘର ସବୁ ଘର ହେଇଗଲେ ହେଇଗଲା। ୱାସିଂ ମେସିନରେ ଡ୍ରେସ୍ ପକେଇଦେଲେ ସରିଲା। ଡ୍ରେସ ସଫା ନା ହାତ କାଚିବାର ଅଛି ନା ହାତର କିଛି ଏକ୍ସରସାଇଜ ହେଲା ନା।
ଠିକ କଥା ହାତର ଏକ୍ସରସାଇଜ ହେଲା କି। ତ ଏକସରସାଇଜ ହେଲାନି ସେ ରୋଗଟା ହବ ନା ନାଇଁ।
ଲୋକ ଆଜିକାଲି ଏକ୍ସରସାଇଜ କରିବାକୁ ସକାଳେ ଏକ୍ସରସାଇଜ କରିବେ କିନ୍ତୁ ଲୁଗା କାଚିବେନି କି। ମସଲା ବାଟିବେନି ଏଗୁଡା ସବୁ କରିପାରିବେନି।
କିନ୍ତୁ ଏବେ କୁ ଖାଲି ନା କୁ କଣ ନା ମର୍ଣ୍ଣିଙ୍ଗ ୱାର୍କ। ଯାଉଛନ୍ତି ଆରେ ଏଠି ସିନା କାମ କଲେ ତମେ ହବ ମଣିଙ୍ଗି ୱାର୍କ ଗଲେ କଣ ହବ? ତମେ ଏଇ ସବୁ। କାମ ଯଦି ସାମାନ୍ୟ କିୟେ ଯଦି ସାମାନ୍ୟ ଗୋଟେ ଯୋଉ କଣ କହିଲେ ବିରିରେ ବିରି ଟା ଯୋଉ ଚ କଣ ସେଇଟା ଚକି ଚକିରେ ଗ୍ରାଇଣ୍ଡିଙ୍ଗ କଲେ ମାନେ। ନିଜେ ଟୋଟାଲି ବଡି ରିମୁ ଯୋଉ ଇଏ ହେଇ ଯାଉଛି।
ଚକିରେ ରଗଡି ଦେଲେ ଟୋଟାଲି ବଡି ଏକ
ଏକ୍ସରସାଇଜ ହେଇଯାଉଛି ଆଉ କଣ ଦରକାର କହୁନାହାନ୍ତି।
ଆଉ ସିଏ ତ କହିବେ ଆମେ ଗ୍ରାଇଣ୍ଡର ରେ ବାଟି ଦବୁ ସରିଲା ପାଞ୍ଚ ମିନିଟରେ।
ପାଞ୍ଚ ମିନିଟରେ କାମ ସାରିଲା ମୁଁ କେମତି ଖାନ କାମ ସାରି ଦେଇକି କେମତି ଶୋଇ ସାଇ କି କେମତିି ପୋ
ଫୋନ ଦେଖି
ଲୋକଙ୍କ ମାଇଣ୍ଡୀ ହେଲା ଏଇଆ ହୁଁ। ସେ ଟୋଟାଲି କାମ କରିବାକୁ ଚାହୁ ହିଁ ନାହାନ୍ତି।
ଲୋକ ଚାହୁଁଛନ୍ତି ଆମେ ବସିବୁ କାମଟା କେମିତି। ସାଙ୍ଗେ ସାଙ୍ଗେ ହେଇଯିବ ବସିକିନା ପଇସା ପାଇଯିବୁ ବସିକିନା ସବୁ କରିିଦବୁ।
ହଁ ବସିକିନା ପଇସା ପଇସା ପାଇବୁ ବସିକିନା ସବୁ। ସବୁ ଜିନିଷରେ ସେ ଭାବୁନି ଜାଣି ପାରୁନାହାନ୍ତି। କି ଜଣେ ଲୋକ ନ ଖଟିଲେ ତାର ନିଜ ଦେହ ଖରାପ ହଉଛି। ସେ ସେଟା ବୁଝିପାରୁ ନାହାନ୍ତି। କିନ୍ତୁ କିନ୍ତୁ ଶୁଣନ୍ତୁ ଯିଏ ନ ବୁଝିଲା ନାହିଁ କିନ୍ତୁ ଯେତିକି ଲୋକ ବୁଝୁଛନ୍ତି ସେ ନିଜେ ଯଦି। ଚାହିଁବେ ଶୀଏ କଣ ନିଯେ ନିଜ ଦେହକୁ ଭଲରେ ରଖି ପାରିବେନି। ନିଜେ ଚାହିଁବେ ଯଦି ନିଜେ ତାଙ୍କର କିଛି ନା ହଉ ଏଇ ଯୋଉ ପନି ପରିବା ଅଟଲିଷ୍ଟ ସେଇ ପନିପରିବା ବି ସେ ନିଜ ତୋ ଉପରେ ହଉନା କାହିଁକି ଯଦି ବାରି ନଥିବ ଦେ ଛାତ ଉପରେ ହଉନା କାହିଁକି ସେ ଆରାମ ସେ ସେଇ ପନିପରିବା ଲଗେଇକି ସେ ସାନ୍ତିରେ ଖାଇପାରିବ। ଆଉ ଯାହା ଦ୍ଵାରା ସେ ସେ ସିଏ କଣ ଆଉ କିଛି ମିଶେଇବ କି ରାସାୟନିକ ସାର।
ନା ନା ନା।
ସେ କେବେ ମିଶେଇବ କି ସେ ମିଶେଇବନି ସ ଯେହତ ନିଜେ ଖାଉଛି ଲୋକ ମାନେ ଏଇ ଯୋଉ ଲୋକମାନେ କଣ କରୁଛନ୍ତି ଯୋଉ ଶୀଘ୍ର ଦେଖନ୍ତୁ ଆପଣ ଯୋଉ ବିଲାତି ଟା କେତେ ଶୀଘ୍ର ପାଚିବ ବୋଲି ତାକୁ କଣ କହୁଛ ନା ଇଞ୍ଜେକ୍ସନ ଦେଇ ଦଉଛନ୍ତି। ଇଞ୍ଜେସନ ଦବା ଦ୍ଵାରା ସିଏ କଣ ପୁରା ଲାଲ୍ କଡକଡ ଦେଖା ଯାଉଛି କଣ ନା
କିନ୍ତୁ ଭିତର ଭିତର କଞ୍ଚା ଥିଲେ ବି ଉପର ପାଚି ଯାଇକି ଲାଲ ହେଇଯାଉ
ଲାଲ ହେଇଯାଉଛି ତ ଆମକୁ କଣ ଲାଗୁଛି ନା ଏ ବିଲାତି ତା ଭଲ ହେଇ ଥିବ କିନ୍ତୁ ଆମେ ଜାଣି ପାରୁନେ? କି ସେଇଟା କଣ ଇଞ୍ଜେକ୍ସନ ଦ୍ଵାରା ପାଚିକି ଆସୁଛି। ବିଷ ସେଇଟାରେ ହିଁ ବିଷ ବପସିଚି। କିନ୍ତୁ ଆମେ ଭାବଛୁ କଣ ନାଇଁ ଏଇଟା ରେଡ କଲର ଦେଖା ଯାଉଛି ମାନେ ସେ ଭଲ ହେଇଥିବ। ଏ ବିଲାତିଟ ବଢିଆ ସୁନ୍ଦର ଦେଖା ଯାଉଛି ମାନେ ଏଟା ଭଲ ଜିନିଷ ହେଇଥିବ। ସେଇ ଗୋଟାରେ ହିଁ ଖରାପ ଅଛି ସବୁ ଜିନିଷ ସବୁ ଜିନିଷରେ କଣ ଏବେ କେମିକାଲ ମିଶେଇକି ଏମିତି କରିସାଇଲେଣି। ଆପଣ ଯାହା ଖାଆନ୍ତୁ ଦେହରେ ରୋଗ
ଆପଣ ଗୋଟେ କଥା କହିଲେ ଏବେକା ଜିନିଷ ଖାଇବାରେ ଆଗରୁ ଯୋଉ ଟେଷ୍ଟ ଥିଲା ଏବେ ସେଇ ଟେଷ୍ଟ
ନା। ଆଗେ ହଁ ହଁ ଆଗେ ଯୋଉ ଧାନ ଚାଉଳ ଭାତ କରୁ
ଆଗରୁ ଗୋଟେ ଧାନ ଭାତ ହଉଥିଲା ସେ ଗୋଟେ ଦେଖା ହାଉଥିଲା ଗୋଟେ ରେଡ କଲର ନାଲିଆ ଭାତ ଦେଖାଯାଉଥିଲା ଏବେ ଯୋଉ ଭାତ ଦେଖିବେ ଆପଣଙ୍କୁ ଅରୁଆ ଭାତ ଭଳିଆ ଦେଖ ଖାଜିବ ମାନେ ଏତେ ପଲିସ ହେଇକି ସେ ଚାଉଳ ଆସୁଛି।
ହଁ ସେ ମେସିନ ଦ୍ଵାରା ଇଥି ହେଉଛି ତ ସେ ଚାଉଳ ପୁରା ଏ ଚାଉଳ ପୁରା ଧଳା।
ହଁ ପୁରା ଅରୁଆ ଚାଉଳ ଯିଏ ଦେଖିବ କହିବ ଅରୁଆ ଭାତ ଖାଉଚି ସେତେ
କହିଲେ ଆପଣ।
କିନ୍ତୁ ତାର କଣ ସେମିତି କିଛି ଟେଷ୍ଟ ଅଛି ନା ଭିଟାମିନ୍ ଅଛି କିଛି ନାହିଁ ଖାଲି ଖାଇକି ପେଟ ଫୁଲ କରିବା କଥା।
ଠିକ କଥା ସେଇ ଚାଉଳରେ କିନ୍ତୁ ବାସ୍ନା ଥିଲା।
ହଁ।
କିନ୍ତୁ ଏ ଚଳର ବାସ୍ନା ନାହିଁ କିଛି ନାହିଁ କିନ୍ତୁ? ପୁରା ସଫା ଦେଖାାଯାଉଛଛି ଆମେ କଣ ଭାବୁଛେ ଆମେ ଭାବୁଛେ କି ଏ ଚାଉଳ ତ ବଢିଆ ହେଇ
ବଢିଆ ବଢିଆରେ ବୋଧେ ବସା ହେଇଛିି ଚାଉଳ ଟା ଭଲ ବସା ହେଇଛି ବୋଧେ ବଢିଆ ସୁନ୍ଦର ଚାଉଳ ବାହାରି ଆଉ।
ହଁ ବଲଷ ବଶ। ହେଇଛି ତ ଭଲସେ ବସା ହେଇଛି ତ ଭଲ ହେଇଛି ଠିକ ହେଇଛି ପୁରା ଆଉ। ଚାଉଳ ଟା ଆଉ। ହ୍ୟାଲୋ।
ଆଜ୍ଞା।
ହଁ ମୁଁ ସେୟା କହିଲି ମାନେ କଣ ଏହା ଦ୍ଵାରା କଣ ମାନେ ଲୋକ ବୁଝି ପାରୁନାହାନ୍ତି ମାନେ ଏଇ ଜିନିଷ କିନ୍ତୁ ସିଏ ଲୋକ ଆମେ ଯଦି ନିଜେ ଯାଇବା ନିଜେ ଲଗେଇବା ନିଜେ ଭଲ କରିକି ଖାଇପାରିବା।
ହଁ ହଁ ନିହାତି।
ଇ ଚେଷ୍ଟା ଥିବା ଦରକାର ମାନେ ଆଗ୍ରହ ରହିବା ଦରକାର ଯେ ଏଇ ଜିନିଷ
ଆଗ୍ରହ ରହିବାର ଲୋକ ଏବେ କହୁଛନ୍ତି ହେ ଲାଜ ଲାଗିବ।
ହଁ ଠିକ କଥା ଆମେ ତ ଯିବୁ ବଜାରରୁୁ କିଣିକି ନେଇ ଆସିବୁ।
ପଇସା ଦେଲେ ଏପଟେ ଜିନିଷ ଆସିଲାଣି ଏତେ କଷ୍ଟ କାହିଁ କରିବୁ।
ହଁ ହୋଉ ଯାଆନ୍ତୁ ଖାଇବେ ଆଉ।
ଆଜ୍ଞା।